ନମସ୍କାର।
ନମସ୍କାର
ମୁଁ ଯୋଉ ଷ୍ଟାଣ୍ଡ ଟେ ଆଣିଥିଲି, ସେଇଟା ସେଠି ଦେଖିଥିଲି ବହୁତ ଲମ୍ବା ଖୋଲିଥିଲା କିନ୍ତୁ ଏଇଠି ଖୋଲୁନି। କଣ କରିବି କହିଲେ ଆପଣ।
ମାନେ କେମତିକା ସେଇ ଯୋଉ ଆମର ଯୋଉ ଜଣେ ବଡ ଭାଇଟେ ଅଛି ତାଙ୍କ କରି ଭଳି ନା କେମତିକାଆ।
ସେତିକି ଲମ୍ବା ଆଣିଥିଲୁ, କିନ୍ତୁ ଏଇନା ଘରକୁ ଆସିକି ଖୋଲୁନି ସେତିକି।
ଯେ ମାନେ କୋ କୋଉ ମାନେ କୋଉ। ଭଳି ଷ୍ଟାଣ୍ଡ।
ସେମିତିଆ କିନ୍ତୁ ମାନେ ନା ସେମିତିଆ ନା ସେ ଯୋଉ ଲୋକାଲ ନର୍ମାଲ ବାଲା ସେମିତିଆ ବି ନୁହେଁ ଏମିତିଆ ବି ନୁହଁ। ମାନେ ଏଇଟା ବହୁତ ଲମ୍ବା ହେଇପାରିବଯେ ମାନେ କିନ୍ତୁ ଏଇଟା ଇଏ ହବନି କଣ କହିଲେ ଯୋଉ ଆମର
ଜୀଜୁ ଯୋଉ ଆ ସେ ଯୋଉ ବଡ଼ ଭାଇଙ୍କର ଯୋଉ ହାତରେ ଧରିକି ଯୋଉ ଯେମତି ସେଲ୍ଫି ଷ୍ଟିକ୍ ଭଳିଆ କରିବେ। ଏଇଟା ସେଇଟା କରିଆ।
ହଉ ତାହେଲେ ଲାଗୁଚି ମୋର ସେଇଟି ଭଳିଆ ତାର ଏ ତଳେ ତିନୋଟିି ଗୋଡ଼ ବାହାରେ କିି?
ଉଁ ତିନୋଟି ହିଁ ଗୋଡ଼ ବାହାରେ ସବୁଥିରେ ତିନୋଟି ଗୋଡ଼ କିନ୍ତୁ ଏଟା କଳା କଲର ପୁରା। ମାନେ ସେ ଯୋଉ ଗୋଟେ ଥାଏ ଗୋଟେ ସିଲଭର୍ କଲର୍ ସେଟା ଶସ୍ତା ବାଲାଟା।
ଏ ମୋର ମୋ ଦିଦିର ବି ସେଟା ବ୍ଲାକ୍ କଲର୍ ର ତିନିଟି ଗୋଡ଼ ବାଲା।
ହଁ ତାହେଲେ ସେଇ ଭଳିଆ ହେଇଥି ଦିଦି ଭଳିଆ। କେତେ ପଡ଼ିଥିଲା ଦିଦିଙ୍କର?
ସେ ରେ ମାନେ ଯୋଉ ବୋଲ୍ ଲାଇଟ୍ ଆଉ ସେଇ ଷ୍ଟାଣ୍ଡ୍ ସହିତ ମିଶିକି ସେଇ ହଜାରେ ଭିତରେ ହିଁ ପଡ଼ିଥିଲା ସେ ଅନଲାଇନ୍ ମଗେଇଥିଲା କିନ୍ତୁ।
ତାହେଲେ ଛୋଟ ଲାଇଟ୍ ହେଇଥିବ।
ହଁ ଛୋଟିିଆ ଲାଇଟ୍ ଟା।
ହଁ ଆମର ଆପଣ ଲାଇଟ୍ ଦେଖିଲେ ଆପଣ ଆଖି ଚକିତ ହୋଇଯିବ।
କଣ ଆପଣ ପଶିଯିବେ ନାଁ କଣ ସେ ଭିତରେ?
ଆ ଆଜ୍ଞା ଆଜ୍ଞା ମୁଁ ବସିପାରିବି।
ଆଁ ସତରେ?
ହଁ। ମାନେ ମୁଁ ବସିପାରିବିନି ସ୍ନେହା ବସିିପାରିବ। ମୁଁ ବି ବଧେ ବି ବସିପାରେ।
ଉଁ
ହଉ ମୁଁ ଆପଣଙ୍କୁ ଗୋଟେ ଗପଟେ କୋହୁଚି ଠିକ୍ ଅଛି।
ପୁଣି ଗପ କହିବ କଥା ହଉନାହାନ୍ତି ଗପଟା ପରେ କହିବେ।
ଓଁ ଗପଟା କେତେଳେ କହିବି କହିଲେ କାଲି ସାଢ଼େ ବାରଟା ଭିତରେ ଗପଟା କହିବାର ଅଛି ମ
ଓଟେ ତିରା ହଉ କୁହନ୍ତୁ।
ଆପଣ କାଲି ମୋର ଟିକେ ହାତ ଚପିଦେବେ।
ହଉ ଠିକ୍ ଅଛି।
ହଁ ଯେ ଲେଖୁନାହାନ୍ତି ପହଁରି ପହଁରି ହାତ ଯୋଉ ବିନ୍ଧା ହଉଚି।
କଣଟା ପହଁରିଲ ମୋ ହାତ କଣ ବଥା ହଉଚି ମୁଁ ଜାଣି ପାରୁନି?
ଆରେ ମୋର ହୋଉନଥଲା ବଥା ମତେ ମୁଖୀ ଫୁଲ ଫୁଲମୁଖୀ ମତେ ପଚାରିଦେଲେ ତମ ଦେହ କେମତି ଅଛି ମୁଁ କହିଲି ମୋର କଁ ହବ ଦେହ ଠିକ୍ ଅଛି ସକାଳୁ ପଚାରିଥିଲେ ତାପରେ ମେସେଜ୍ ରେ। ତାପରେ ମତେ କହିଲେ କି ଦେହ ପେନ୍ ହୋଉନି ସେ କହିଲା ପରଠୁ ମତେ ପେନ୍ ହବା ଷ୍ଟାର୍ଟ ହେଇଗଲାଣି। ମାନେ ସେତବେଳୁ ଦିହିପଅରୁ ତାପରେ ପେନ୍ ହଉଚି ମାନେ ଯୋଉ ଆମନେ ଯୋଉ କାନ୍ଧ କାନ୍ଧ ଯୋଉ ଡେଣା ଯୋଉ ହାତଟା ଯୋଉଠି କନେକ୍ଟ୍ ହେଇଥାଏ ସେଇ ଜାଗାଟା ମାନେ ତେ ପେନ୍ ହଉଚି ମତେ ମୋ ମହିଳା ମିତ୍ର ବି କହିଲେ ତାଙ୍କର ବି ସେଇଟା ପେନ୍ ହଉଚି ପହଁରି ପହଁରି। ମୁଁ ତ ଜାଣନି ସ୍ ତଳେ ପହଁରିଲେ ତାଙ୍କଠାରୁ ଅଧିକ ତ ମୁଁ ଆଉ ମୋର ଆର ଚୁଇଁ ମିତ୍ର ଆମେ ପହଁରିିଥିଲୁ।
ଅ ଅ କିନ୍ତୁ ୱା ମାନେ ମୁଁ ଉ ଆଉ ସେଇ ତମର ଆର ମିତ୍ରକୁ ଯୋଉଟି ଫଟରେ ଦେଖିଥିଲି। ଏନେ ଏତେ କମ୍ ହାଇଟ୍ ବୋଲି ଜଣା ପଡୁ଼ନଥୁଲେ ଆଏ ତି ମାନେ ସାମ୍ନାରେ ଦେଖିଲା ପରେ ବ ମାନେ ବହୁଟି ଛୋଟ ଲାଗି ତିଲା।
ସେ ଟିକେ ବୋହୁତ ହିଁ ଛୋଟ। ଅ ସିଏ କହିଲେ ଆପଣ ବୋହୁତୁ ଡେଙ୍ଗା।
ଆ ହଉ।
କହୁଥିଲେ କି ଆପଣ ମୁଖିଙ୍କ ଠାରୁ ବି ଡେଙ୍ଗା ଭଲ ଭଲ। ଏଇଆ କୋହୁଥୁଲେ କି ଆପଣ ଶେଷ ଯାଏଁ ପାଣିରେ ଗଲା ପରେ ବି ଆପଣଙ୍କ ମୁହଁଟା ଉପରେ ରହୁଥୁଲା। କିନ୍ତୁ ମୁଖୀଙ୍କର ଅଧା ନାକ ପଶି ଯାଉଥିଲା।
ହୁଁ ହୁଁ ହୁଁ।
ହେଁ ହେଁ ହେଁ ବଢିଆ ହସ ଲାଗୁଛି ତ ଆପଣଙ୍କୁ।
ଆଉ ତାହେଲେ, କଣ କାନ୍ଦିବି କହୁଛନ୍ତି ଆପଣ?
ଆଜ୍ଞା, କାନ୍ଧୁ ନାହାନ୍ତି।
ହୁଁ, କାନ୍ଦିବି ହେଲେ ଏଇ ଯୋଉ ମୁଁ।, ମିତ୍ର ଗୁଡିକ ଏଇଠି ଶୋଇଛନ୍ତି। ସବୁ ଉଠି ପଡିବେ।
ସବୁ ଶୋଇପଡିଛନ୍ତି ଆଜି କଣ?
ନା, ନା, କେହି ଶୋଇନାହାନ୍ତି। ଜଣେଇ ସେଇ ଖାଲି ନଷ୍ଟ ଶୋଇପଡିଛନ୍ତି। ଆଉ ସମସ୍ତେ, ଚାହିଁଛନ୍ତି। ଏଠି କେହି ଶୁଅନ୍ତିନି, ଏତେ ଜଲଦି, ମୁଁ ହିଁ ଶୋଇପଡେ ଜଲଦି।
ହାପି ଆନିଭର୍ସରି। ? ବାବା ତ ଶୋଇପଲେଣି ଆପଣଙ୍କୁ କହିଦେଲି ଆଉ।
ଆଉ ମୋ ତରଫରୁ ବି କହିଦିଅନ୍ତୁ ଆଉ।
ମୋର ମିତ୍ର ବି କହୁଛନ୍ତି ଆପଣଙ୍କ ହାପି ଆନିଭର୍ସରୀ ଧନ୍ୟବାଦ। ମୋର ଆଉ ଗୋଟେ ମିତ୍ର ମେସେଜ କରିକି କହୁଛନ୍ତି ହାପି ଆନିଭର୍ସରୀ। ଆଜ୍ଞା ଧନ୍ୟବାଦ କୁହନ୍ତୁ ଆପଣ କାହିଁକି।
ହ୍ୟାଲୋ।
ଆଜ୍ଞା କହୁନାହାନ୍ତି।
ଆଉ କଣ ଆପଣ ଚୁପ ରହିଯାଉଚନ୍ତି ମତେ ଲାଗିଲା ପୁଣି ସେମିତି ହେଲା ନା କଣ।
ନାଇଁ ନାଇଁ ମୁଁ ଟିକେ ଚୁପ ରହିଯାଏ ଆଉ। ହଉ ମୁଁ ଆପଣଙ୍କୁ ଗପ କହୁଛି ଆପଣ ଶୁଣନ୍ତୁ।
ହଉ କୁହନ୍ତୁ।
ନହେଲେ ଗପିବେନି। ସେଥିପାଇଁ ଉଚ୍ଚ ଜାତି ସହପାଠୀ ମାନେ। ବିଦୃପଛଳରେ ଟିକେ, ଆଉଥରେ, ଆଉଥରେ, ଗପଟି ଆଉଥରେ ଆରମ୍ଭ କରୁଛି। ମୁଁ ଏପଟେ, ଦୁଇଟି କାମ କରୁଅଛି। ଆଜ୍ଞା! ହଉ ମୁଁ ଆଉଥରେ କହୁଛି।
ହଉ କୁହନ୍ତୁ।
ସେଥିପାଇଁ ଉଚ୍ଚ ଜାତି ସହପାଠୀ ମାନେ, ବିଦ୍ରୁପ ଛଳରେ ପାଟରା ପୁଅ, ନାଥିଆ ପାଟରା, ଇତ୍ୟାଦି ପରିହାସ କରିବାକୁ ଛାଡୁ ନଥିଲେ। କିନ୍ତୁ ଜଗନ୍ନାଥ ସେ ସବୁ ଅମ୍ଳାନ ବଦନରେ ସହ୍ୟ କରୁଥିଲେ। ସେଥିପାଇଁ ହିନ୍ଦୁ ଯୁବକ ମାନଙ୍କ ସହିତ, ତାହାଙ୍କର ବନ୍ଧୁତ୍ବ ଅଳ୍ପ ହୋଇଥିଲା। କିନ୍ତୁ, ଜଗନ୍ନାଥ ନିତାନ୍ତ, ବନ୍ଧୁହୀନ ନଥିଲେ। ମାନେ ତାଙ୍କର ବି ବନ୍ଧୁ ଥିଲେ। ଏମିତି ନାଇଁ କି ସେ ବନ୍ଧୁ ହୀନ ଥିଲେ। ବୁଝିଲେ?
ଵନ୍ଧୁ ହିନ ନଥିଲେ, ତାହେଲେ କଣ ଥିଲେ।
ବନ୍ଧୁ ଯୁକ୍ତ ଥିଲେ, ବନ୍ଧୁ ଥିଲେ ତାଙ୍କର।
କିଏ ସେ ବଂଧୁ।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
ହାଲୋ!
ହଁ,।
କଣ ଚୁପ କଣ ରହିଯାଉଛନ୍ତି, ଆପଣ?
ମୁଁ ଟିକେ ଚୁପ ରହିଯାଏ। ହଁ, ଆପଣ ଶୁଣନ୍ତୁ ତାପରେ, ତାହାଙ୍କର ପ୍ରାଣର ବନ୍ଧୁ! ବୀର ବିକ୍ରମଙ୍କର, ଧର୍ମପ୍ରିୟତା, ଉଚ୍ଚ ଉଦାର ଭାବ, ପୂର୍ଣ୍ଣ ହୃଦୟ, ଏବଂ ଭ୍ରାତୃ ସ୍ନେହର, ନ୍ୟାୟ, ଗଭୀର ମମତା ଜଗନ୍ନାଥଙ୍କ ହୃଦୟରେ, ଏକ ଆନନ୍ଦ ଧାମର ସୃଷ୍ଟି କରିଥିଲା। ଜଗନ୍ନାଥ ସେହି ମହତ ହୃଦୟକୁ ଦେବତୁଲ୍ୟ ପୂଜା କରୁଥିଲେ ବୀରବିବୁ। ତାଙ୍କ ଠାରୁ ବୟସରେ ବଡ, କିନ୍ତୁ ତାହାଙ୍କର ଅତିଶୟ ପ୍ରିୟ ସଙ୍ଗୀ ତ ତାଙ୍କର କିଏ ପ୍ରିୟ ସଙ୍ଗୀ ଆପଣ ଶୁଣିଲେ?
ହୁଁ।
ତାପରେ ବାଲ୍ୟ କାଳରୁ ରହିଥାନ୍ତୁ ଟିକେ କହୁଛି।
ବାଲ୍ୟ କାଳରୁ ବୀରର ଆଶ୍ଚର୍ଯ୍ୟ ଅକୃତ୍ରିମ ବନ୍ଧୁତ୍ୱ ତାହାଙ୍କ ହୃଦୟରେ ଗଭୀର ଭାବ ଜା ଜାତ କରିଥିଲା ତାହାର ଫଳସ୍ୱରୂପ ଖ୍ରୀଷ୍ଟ ଧର୍ମ ପ୍ରତି ଗଭୀର ସହାନୁଭୂତି ବାଲ୍ୟ କାଳରୁ ତାଙ୍କ ହୃଦୟରେ ବୃଢ ବ୍ରଧ ହୋଇଥିଲା। ଜଗନ୍ନାଥ ଝରକା ନିକଟରେ, ଠିଆ ହୋଇ ନାନା କଥା ଭାବୁଛନ୍ତି? ବିଗତ ଛଅ ବର୍ଷ ମଧ୍ୟରେ, ତାହାଙ୍କ ଜୀବନର ଅନେକ ପରିବର୍ତ୍ତନ ହୋଇଯାଇଅଛି।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
ଏମିତି ଛଅ ବର୍ଷ ଭିତରେ କଣ, ଆମର ତ ବର୍ଷକରେ କେତେ ବଦଳି ଯାଉଛି। ହଁ କି ନାଇଁ ଆପଣ କହୁନାହାନ୍ତି?
ହଁ, ହଁ।
ହଁ, ହଁ, ଖାଲିତ ହଁ, ହଁ ଆଉ। ଖାଲି ତ ହଁ, ହଁ, ଆଉ।
ହଁ, ମୁଁ ଆପଣଙ୍କ କଣ ମତେ ସୁର ଭାଇ ଭାବିଲେ ନା କଣ?
ହା, ହା, ହା, ଆପଣ ଏମିତି କଣ କହୁଛନ୍ତି?
ଆଉ, କହୁଛନ୍ତି ଆପଣ ଯୋଉ ଭଳିଆ
ମୁଁ, ଆଉ ଗୋଟେ ଜିନିଷ ବି ଆଣିଛି। ମୁଁ ଆପଣଙ୍କୁ କହିବାକୁ ଭୁଲିଗଲି, ମୁଁ ଆଣିଛି, ଆମ୍ବ ଚାରି କିଲ ଶହେ ଟଙ୍କାରେ।
? ଆମ୍ବ ଚାରି କିଲ ଶହେ ଟଙ୍କାରେ, ଆମ ନଷ୍ଟ ବି ଆଣିଛନ୍ତି ଆମ୍ବ। ଅଫସ ମାଗଣାରେ ଆ ଘରୁ ନେଇକି ଆସିଛନ୍ତି।
ଓହୋ ମୁଁ ନେଇକି ଚାରି କିଲ ଶହେ ଟଙ୍କା ରେ ଆଉ ଆଣିଛି ମକା ଆଣିଛୁ ମୋର ଆଉ ମୋ ମହିଳା ମିତ୍ରର ସେ ଦିଟା ମକା କିଣିଲେ ମୁଁ ଦିଟା। ଆରେ ପଚାଶ ଟଙ୍କା ରେ ପଚାଶ ଟଙ୍କାରେ ତିନି ଟା ମକା କହୁଥିଲା ସେ। ଅ ମୋ ଭାଇ ତ ନାହିଁ ସିଏ ବି ତାଙ୍କ ଘରେ ସିଏ ଏକା ଖାଇବେ ଆମ ଘରେ ମୁଁ ଆ ତ ଦୀଟା ଦିଟା ହେଇଯିବ। ତ ସିଏ କହିଲା ପଚାଶ ଟଙ୍କାରେ ଦିଟା ଏ ଯୋଉ ପଚାଶ ଟଙ୍କାରେ ତିନିଟା ଆମେ କହିଲୁ ଷାଠିଏ ଟଙ୍କାରେ ଚାରିଟା ଦିଅ। ତାପରେ ଦେଇଦେଲା ସେ ନେଇ ଆଇଲୁ ଆଉ।
କାଇଁ ଚାଳିଶ ରେ ଚାରିଟା ନେଇକି ଆସିବା କଥା ନା ଷାଠିଏ ଦେଇକି ଚାରିଟା ନେଇକି ଆସୁଛ?
ହଁ ଚାଳିଶ ଟଙ୍କା ଷାଠିଏ ଦଉଥିଲା ତତେ ଚାରିଟା ହେଲା କହିଲୁ ଆମେ କହିଲୁ ଶହେ ଟଙ୍କାରେ ଆଠ
ଆରେ ଆଉ ମୁଁ ସେଇ ଯୋଉ ଗୋଟେ ଭିଡିଓ ରେ ଦେଖିଥିଲି ସେଇଭଳିଆ କରିଆ ଗୋଟେ ଦୋକାନ ଯିବା ଗୋଟେ କିଛି ବି ଏକ୍ସ ୱାଇ ଜେଡ୍ କିଛି ବି କିଣିଲେ? ସେ ଦୋକାନୀ କହିବ ତେରଶ। ମାନେ ଆ କୋଡା କୁ। ପଇସା ଦେଇ ଦଉ ଥିବ କିନ୍ତୁ ଅ ଝିଅ ଟା କହିବ କି ଆଉ ହୁଁ ସେ ଆ ମାନେ ହଜାରେ ଆଠଶ ସାତଶ ଛଅସ କହି କହି ନେଇ ଆସେ।
ନାଇଁ। ଦେଖିନି ମୁଁ କହିଲି।
କଣ କରୁଛନ୍ତି ତାହେଲେ ଏବେ କିଛି ତ କରୁଛନ୍ତି?
ମୁଁ ନାଇଁ ବସିଛି।
ନା ବସିଛନ୍ତି ମୁଁ ମନା କଲି କି ମୁଁ ଠିଆ ହେଇଛନ୍ତି କହିଲି କି ନାଇଁ। ମୁ କହିଲି ତା ସହିତ ଆଉ କିଛି ଗୋଟେ କରୁଚନ୍ତି।
କଣ କରୁଚି?
କଣ କରୁଚନ୍ତି ସେଇଟା ମୁଁ କେମିତି ଜାଣିବି କିଛି ତ କରୁଚନ୍ତି। ଖାଲି କଥା ହେଉ ନାହାନ୍ତି ନାଁ ଉଁ। ଏ ଏବେ ସେଇ ଜିନିଷ ଟାକୁ ଦେଖିନଥିଲେ ଏଇ ଯୋଉ ଆପଣଙ୍କୁ ଭଲ ଲାଗୁଚି କହିଲା ବେଳେ ସେଇଟା ଦେଖିନ ଯାହାବି କରୁଥିଲେ।
ହଁ ହଁ ଆପଣ ତ ପୁରା ସର୍ବଜ୍ଞ ତ ମୁଁ ଦେଖୁଚି ଏବେ ବି।
ହଁ ଏବେ ଦେଖୁଚନ୍ତି ସେଇ ୱାର୍ଡ ଟା କହିଲା ବେଳେ ଆପଣ ସେପଟେ ଦେଖିନଥିଲେ। ତ ଦେଖିଲେ ନା ଏବେ ଆପଣ କିଛି ଦେଖୁଚନ୍ତି।
ନାଁ।
ମାନିଲେ ଆପଣ ନିଜେ ହିଁ ମାନିଲେ।
ହୁଁ ବଧେ ହୁଏ।
ବୋଧୁ ହୁଏ ବୋଧୁ ହୁଏ ନୁହେଁ ସବୁ ହୁଏ।
ଆପଣ ବେଶୀ କଥାବାର୍ତ୍ତା କରୁଚନ୍ତି। ଆପଣଙ୍କୁ ଖାଲି ମାଡ ଦରକାର।
ହଁ ଖାଲି ତ ମାଡ ଆଉ।
ଆଉ କଣ କହିଥାନ୍ତି ଆଉ ମାମା ମୋ ହାତ ଟା ବୋହୁତ ବନ୍ଧୁଚି ହାତ ଉପରୁକୁ ଉଠୁନି।
ହାତ ପେନ୍ ନାହିଁ ହାତ ଗରମ ସେକ ଦିଅନ୍ତୁ। ମାଲିସ କରନ୍ତୁ ଆଉ କଣ ଦେବେ।
ହଁ ମାଲିସ କରିବି ମୋର ଗୋଟେ ମସାଜର ଥିଲା ଯେ ମୋ ଭାଇ ସେଟା ନେଇଯାଇଚି ବୋଧେ ହୁଏ।
ମସାଜରେ ହାତରେ ମାଲିସ କରିବେ। ଭଲଲାଗିବ ମସା ଜରରେ ଭଲଲାଗିବନି। ମଜା ନେହିଁ ଆଏଗା।
ମ ଆପଣ କଣ ଆପଣ ଓଡିଆ ଜାଣିନାହାନ୍ତି କି?
ସରି ମା-ମାନେ କଣ ମଜା ମଜାକୁ କଣ କୁହନ୍ତି।
ମଜା ହିଁ କୁହନ୍ତି।
ଓ ମଜା ହିଁ କୁହନ୍ତି ହୋଉ ମଜାସ
ଆପଣ ମତେ ପାଣି କଣ ଦୋଉଚନ୍ତି?
କଣ ଦେବେ ମଦ।
ଆରେ ଖାଲି ପାଣି ଦୋଉଚନ୍ତି କଣ ମୋ ମାମା ଆଗେ କେଜାଣି।
ଆ ପାଣିରେ କଣ ତାହେଲେ ଲୁଣ ମିଶେଇକି ଦେବେ କି?
ଆରେ ଗ୍ଲାସ ରେ ଦୋଉଛନ୍ତି ପାଣି କଣ ପାଇଁ ଦେଲେ ମୁଁ ଜାଣିପାରୁନି ଓହୋ। ପାଣି ଟା ଦେଲେ ଏଇଠି ଚାହା ଟା ଦବା ପାଇଁ ଚାହା ଟା ଦୋଉଚନ୍ତି ମତେ।
ଚାହା ଏବେ?
ହଁ।
ହାତଟା ଟିକେ ଇଏ ମୁଁ କଣ କହିବି।
ଚାହା ଟା ପାଇଁ ସେ ପାଣି ଦେଲେ। ନହେଲେ ମାମା ଖାଲିରେ ତ କେବେ ପାଣି ଦିଅନ୍ତିନି। ମାନେ ପାଣି ଦିଅନ୍ତି କହନ୍ତି ପିଇଦେ। ମାନେ ଦିଅନ୍ତି ଗ୍ଲାସ ଏଇ ଯୋଉ ବୋଟଲରେ। ସେ ଗ୍ଲାସରେ ପାଣି ଦେଲେ ମୁଁ ଟିକେ ଡାଉଟ ରେ ଆସିଲି କି ପାଣି ଦୋଉଚନ୍ତି କି ପାଣିରେ ମତେ ଏମିତି ବେଳେ ବେଳେ କା ମାନେ